ମ୍ୟାମ୍ ଆଉ କଣ କରୁଥିଲି? ଆଜ୍ଞା ଆପଣଙ୍କୁ ବି ଶୁଭସନ୍ଧ୍ୟା।
ନାଇଁ ଆମେ ଟିକେ ଯାଇଥିଲୁ କଣ କହିଲ ଆସ୍ ଯାଇଥିଲୁ ଟିକେ ମାର୍କେଟ୍ ତ କିଣା କିିଣି କରିବାକୁ ସିଏ ଗୋଟେ ସାଙ୍ଗଟେ ସହିତ ମୋର ଛୁଟି ଅଛି, ସେ ସାଙ୍ଗ ଟା ତାର କଣ ଭଉଣୀର ବାହାଘର।
ହୁଁ ଆଉ ମୋର ବି ମୋ ଭଉଣୀର ବି କାଲି ବାହାଘର ମୋ ବଡ ବାପାଙ୍କ ଝିଅର।
ଓହୋ କୋଉଠି ଘରେ ହଉଛି ନା ମଣ୍ଡପରେ?
ନା ନା ସେ ମନ୍ଦିରରେ ହହୁଛି ଦିନ ବାଘର। ମାନେ ତାଙ୍କର କଣ କହିଲେ, ଏତେ ମାନେ ପଇସା ପତ୍ର ନାହିଁ ନା ତାଙ୍କ ବାପା ବି ନାହାନ୍ତି।
ଓହୋ ଆଚ୍ଛା ଆଛା କିନ୍ତୁ ଭଲ, ମନ୍ଦିରରେ ବି କରିବାଟା ବହୁତ ଭଲ ମାନେ ଇଏ ଅପେକ୍ଷା।
ରାତିରେ ଶୃଙ୍ଖଳାରେ ହେଇଛି।
ବାସ୍ ବାସ୍ ଶାନ୍ତି ଶୃଙ୍ଖଳା ହବ ତା ସହିତ ମାନେ ସବୁ ସୁରୁଖୁରୁରେ ହେଇଯିବ, କିଛି ମାନେ ବାଧାବିଘ୍ନ କିଛି ହବନି ବହୁତ ବଢିଆ ସେ ହବ ମନ୍ଦିର ବାହାଘର। ମାନେ ବାସ୍ ବାସ୍ ସେଇଟା ହିଁ ଗୋଟେ ମାନେ ମାନେ କଣ କହିଲ ସେଟା ମୁଁ ପରା କଣ କହିଲ ସେଇ ସେ ସାଙ୍ଗଟାର ଭଉଣୀ ବାହାଘର ସିଏ ସବୁଠୁ ମତେ ଫୋନ କଲା ଲା ଛୁଟି ଅଛି ଚାଲେ ଟିକେ ଯିବା ଯାଇଥିଲୁ ବାରଟାରେ ଯାଇ ଥିଲୁ ଆସିଲୁ ଯେ ଛଅଟାରେ। ସେପରା ଯାଇକି କଣ ସବୁ ସେ, ବା ମାନେ ସିଏ ପୁରା ବହୁତ ହାଇ ଫାଇ ହେଲା। ସେ ତାର ତାର ଶାଢୀ କିଣିଛି ଗୋଟେ ବାହାଘର ପାଇଁ ପାଞ୍ଚ ହଜାର ଟଙ୍କା ଯୋଉ ଏନ୍ ଏନଗେଜମେଣ୍ଟ ପାଇଁ କିଣିଥିଲା ତିନି ହଁ ହଁ ନାଇଁ ନାଇଁ କିଛି। କରିନି ସେମାନୋନେ ତାଙ୍କ ତାଙ୍କ ବାପା ଭଲ। ତାଙ୍କ ବାପା ଭାଇ ମାନେ ସବୁ ମାନେ ଭଲ ତାଙ୍କର ଅଛି ସେଥିପାଇଁ। ସି ସୋଠୁ କିିଲା କିଣିଥିଲା ତାର ମ୍ୟାଚିଂ ସବୁ ଆଉ କିଛି କିଣିନି ମୋରି ସହିତ ଯାଇକି ଶାଢୀ କିଣିଥିଲା ଛୁଟି ଥିଲା ଯୋଉଦିନ ଆର ଶନିବାର ଦିନ ତାପରେ ସେଟା ହିଁ କହିଲ ତୋରି ସେ ଯାଇଁ କିଣିଥିଲି ମତେ ଆଉ ଟାଇ ମିଳଣି ଚାର ଟିକେ ତାର ସ୍କୁଟି ଫୁଟି ତ ନାହି। ତ କିଛି ଘରେ ଅଛି ସ ମତେ କହିଲା ଚାଲେ ତୋର ସହିତ ପୁଣି ଯିବୁ ଚାଲନ୍ତୁ ନେଇକି ଆସିବୁ ସବୁ କାନ ଫୁଲ ଟିକେ ଫେସିଆଲ ହେବି ଟିକେ ଟିକେ କାଟିବି ଟିକେ ଚୁଟି ସ୍ପା କରିବି ଲଗେଇଲା ସେଠୁ ହଁ। ଅଧୁରାଣ ହେଇପାରିବ କିନ୍ତୁ ଯାହା ବି ହେଲେ ଗୋଟେ ମାନେ ଲାଗେ ଯାଉଛି ଟିକେ କଣ ଲଗେଇଦେବି କି ମୁହଁରେ ଆଉ କଣ ଗୋଟେ ଇଏ କରିଦେବି। କି ଝିଅ ପିଲାଙ୍କର ଖାଶ ଆଜିକାଲି ଝିଅ ପିଲା କଣ ପୁଅ ପିଲା ବି କରୁଛନ୍ତି। ଆମେ ପରା ଯୋଉ ପାର୍ଲର ଯାଇଥିଲୁ ସେଠି ଗୋଟେ ପୁଅ ପିଲା ତାର ବୋଧେ କାଲି ବୋଧେ ବାହାଘର କି କଣ ସିଏ ତାର ବସ ବସିକି ଫେସିଆଲ ହଉଥିଲା ସେ ବି ସେ ପିଲାଟା ଫେସିଆଲ ହଉଥିଲା ପୁଅ ପିଲା ମାନେ ବି ଫେସିଆଲ ହଉଛନ୍ତି ଆଉ ତାଙ୍କୁ ଆଉ କଣ କହିପାରିବା ଆଜିକାଲି ହେଇଗଲା।
ଆପଣ ଖାଇ ପିଇକି ଯାଇଥିଲେ ନାଇ ନା ଏମତି ଉପାସ ରେ ଯାଇକି ଏତେ ସବୁ କରିକି ଆଇଲେ।
ବାର୍ ଯାଇଥିଲୁ ମୁଁ ଆଜି ଯୋଉ ଅପସନାଲ ଛୁଟି ବୋଲି ଶୋଇ ପଡିଲି ଟିକେ। ଟାଇମ ଯାଏ ଯୋଉ ଉଠିଲି ବି ଟିକେ ଲେଟ୍ କରିକି ମୁଁ। ଉଠିଲି ନଅ ଟା ଖଣ୍ଡେ ହେଇଗଲା। ମାନେ ଶୋ ଶୋଇ ନିଦରୁ ଉଠି ଯାଇଥିଲି। କିନ୍ତୁ ମାନେ ପୁଣି କଣ କହିଲ ମାନେ ଶୋଇ ମୋବାଇଲ ଦେଖୁଥିଲି ଆଉ। ସେଠୁ ପୁଣି ଉଠିକି ନଅ ଟାରେ ଯାଇକି ଗାଧେଇ ପାଧେଇକି କାମ ସାରିକି ଆଉ ଘରେ ଖାଇଲି ଏଗାରଟା ସାଢେ ଏଗାରଟା ବେଳୁ ଖାଇଲି ଖାଇକି ଏକାଥର ବାରଟାରେ ବାହାରି ଗଲୁ ବ ଆଜି ଖରା ନାହିଁ ନା ଟିକେ ଇଏ କଣ କ
ହଁ ଆଜି ପଗଟା ବଢିଆ ଅଛି।
ହଁ। କଣ ସେଇ ମାନେ ଏଇ ପାଗ ଦେଇଥିଲା ବୋଲି। ଯାଇପାରିଥାନ୍ତୁ କଣ ଜମା ଯାଇନଥାନ୍ତୁ ଖରା ହେଇଥିଲେ।
ଆଉ କାଲି ଆପଣଙ୍କୁ କାଲି ଆ ଆପଣଙ୍କ ତାଙ୍କ ବାହାଘରେ ଡାକିଛନ୍ତି ନା।
ଡାକିଛନ୍ତି ଯେ ମୁଁ ଯିବିନି ମତେ ଟିକେ ଭଲ ଲାଗେ ନା ମାନେ ତା ତାଙ୍କର କଣ ହେଇଥିଲେ ସିଏ ଜାଣନ୍ତି ପୁଣି ତାଙ୍କ ବଡବାପା ଝିଅର ମାନେ। ତା ବଡବାପା ଝିଅର ତା ନିଜ ଭଉଣୀ ହେଇଥିଲେ ନିଜ ଭାଇ ହେଇଥିଲେ ଯାଇଥାନ୍ତି ହଁ।
ଥିଲେ।
ହଁ ତାଙ୍କ ପାଇଁ ନୁହଁ ତାଙ୍କ ପାଇଁ ତାଙ୍କ ବାହାଘର ପାଇଁ ଏ ସବୁ ଯାଇଥିଲା ମାନେ ହଁ ହଁ ମେକପ ଫେକପ ହେବାକୁ ତା ଯଉ କାଲି ଶାଢ଼ୀ ଦେବେ ପିନ୍ଧିବା ପାଇଁ ଦିଅନ୍ତିନି ଝିଅକୁ ମାନେ ଶାଢ଼ୀ ଫାଢ଼ୀ ହଁ ସେଆକୁ ସବୁ ଦିଅନ୍ତି ନା ସେ ଗୁଡା ହୁଁ ସେଆକୁ ସବୁ କିଣିବା ପାଇଁ ଯାଇଥିଲେ।
ଆପଣଙ୍କ ଆଡେ ଅଛି ନାଇ କି ଝିଅ ମାନେ ଯେତେବେଳେ ବାହା ହୁଅନ୍ତି ତାଙ୍କୁ ପୂର୍ବରୁ ଯୁ ଖାଇବା କୁ ଡାକ-
ଖାଇବାକୁ ହଁ ବା ସେ ଆଜି ସେଇ କଥା ତା କଥା ଶୁଣୁନ ସିଏ ତାର ପାଞ୍ଚ ଦିନ ହେଲାଣି ସେ ଝିଅ ସହିତ ବୁଲୁଛି ଖାଇବା ପାଇଁ ଗାଁ ସାରା। ଆଜି ସେମିତି ଦୁନିଆ ଖାଇଛି ସବୁ ଯାଇକି ଦୁନିଆ ଆଡୁ ବୁଲି ବୁଲି ଖାଇଛି ଖାଇଛି ଯେତେବେଳେ ମତେ କହିଲା ଆଉ ଭୋକ ଲାଗିଲାଣି ବାରଟା ବେଳେ ଯାଇଛି ନା ସେତେବେଳକୁ ତା କାମ ସରିଲା ପାର୍ଲର ରୁ ସବୁ ତିନିଟା ହେଇଗଲା ସୋଉଟୁ ତିନିଟା ବେଳୁ କ ଜୋରରେ ଭୋକ କଲାଣି ମୁଁ କହିଲି ଚାଲ୍ ଖାଇବା ଆଗେ କହୁଛି ର ଏବେ ମୁଁ ବାହାରେ କୋଉଠି ଖାଇବିନି ମୋ ପେଟ ଖରାପ ହେଇଯିବ। ଏଇ ଯୋଉ ଖାଉଛି ସବୁ ଗାଁ ରେ ସବୁ ଡାକୁଛନ୍ତି ଆଉ କେତେ ଖାଇବି ଆଉ ପୁରା ଭାରି ପେଟ ଖରାପ ହେଇଯିବ ମୁଁ ଚାଲ ଗୋଟେ କଣ ଖାଇବା ଏୟା କହିକି ଲାଷ୍ଟକୁ ଗଲୁ ଯାଇକି ସେଇଠି ଗୋଟେ ହୋଟେଲ ରୁ ଖାଇଦେଲୁ ଟିକେ ଗୋଟିଏ ପ୍ଲେଟ ଆଣିକି ଖାଇଦେଲୁ ଦିଇ ଜଣ। ମୋର ବି ସେମିତି ଇଚ୍ଛା ନଥିଲା ଆଜି ଖାଇବା ହେଟୁ ଖାଇଦେଲୁ ଭୋକ ଲାଗୁଥିଲା ବୋଲି ପାଣି ମେଞ୍ଚେ ମେଞ୍ଚେ ପିଇଲୁ ଯେ ଶୋଷ ସୋଷିଲ ଶୋଷିଲା ଲାଗିଲା ଯେ ସେଇଠୁ ଫୁଣି ବାହାରିକି ଆସିଲୁ ତମେ ଆଜି କଣ ହେଇଥିଲା ଖରା ବେଳେ ତମ ଘରେ ଖାଇବାକୁ?
କାନ୍ ତ ସମୟ ହୁଏ ନା ଏତେ କିଛି କରିବା ଭାଇ ଆମର ପଖାଳ ଆମର ଆଉ କଲରା ଭଜା ମସ୍ତ୍ ସବୁଠାରୁ ଭଲ ଆଜି କଲରା ଭଜା ହେଇଥିଲା ଆଉ ଭାଉଜ ଦେଇଥିଲେ ଭାଉଜ ଦେଇଥିଲେ ଆମର ଆମର ଏଇଟା କି କି କୋଳି ଖଟା କ ଏଇ ଯୋଉ ମୋ ଭାଉଜ ଜଣେ ହେବେ ଭାଇଙ୍କର ସ୍ତ୍ରୀ ଭାଉଜ
ହଁ ମାନେ ଭାଉଜ ମାନେ ତମ ତମର ତ ଛୋଟ ଭାଇଟେ ନା ସେ
ନା ନା ମାନେ ମୋ ଜେଜ ସେ ତାଙ୍କର ଇଏ ମାନେ ଏମିତି ସବୁ ଭାଇ ଏମିତିରେ ସେ ଭାଉଜ ଆଉ ଆଉ ସେ ଦେଇଥିଲେ ହଁ। ସେ ଦେଇଥିଲେ ଖଟା ଦେଇଥିଲେ। ଆଉ ଖଟାରେ ତ ଆପଣ ଜାଣିଛନ୍ତି କେମିତିଆ ଭଲ ଲାଗେ ଖାଇବା ପାଇଁ
କ ଖଟା ହେଇଗଲେ ତ ସଇଲା ପଖାଳ ଆଉ କଣ ହଉ ଉଡିଲା ଆଉ
ଦିଅର ବି ଦେଇଥିଲେ ବୋଧେ ପୋଟଳ ଭଜା ଆଉ ସେ ଆମର କଲରା କୁ ଯୋଉ ମସଲା ଦେଇ କରନ୍ତି କଣ ତାକୁ କୁହନ୍ତି ଚୁଡ଼ଚୁଡା ସେଇଟା ଦେଇଥିଲି ଏମତି ଆଉ। ଏମତି ଆମର ଏମିତି ମିଶି ଏତିକି ବହୁତ ହେଇଯାଏ।
ହଁ ଏ ସେମତି ଦବା ନବା ଅଛି ମାନେ ଭଲ ମାନେ ଏମିତି ଯୋଉ ଆଗରୁ ସବୁ ଥିଲା। ଅଧିକ ଦବା ନବା ଏବେ ଟିକେ କମିଯାଇଥିଲା କିନ୍ତୁ ଦବା ନବା ଅଛି ମାନେ ଭଲ।
ଆମର ଏଠି ହଁ ଆମର ଏଠି ମାନେ ଯେତେବେଳେ ଝଗଡା ନ ଲାଗିଥାଏ ସେମିତି ତେ
ହଁ ‌ ହଁ ସରିଲା ହ ନାଇଁ ଗାଁରେ ତାହେଲେ ସେଇୟା ତମର କୋଉଠି ବାପାଙ୍କର ସେ ଛକରେ ଦୋକାନ?
ହଁ ଆମ ବ୍ଲଗ ପାଖରେ।
ଓହୋ ଯା ଭଲ ବାପା ମାନେ ଏକାଥର ଯାହା ସ ସକାଳେ ସବୁ କାମ ସଂଧ୍ୟାବେଳକୁ ଯାଆନ୍ତି ନା ଖାଲି ସକାଳେ?
ନା ନା ଆଗରୁ ମାନେ ସଞ୍ଜବେେଳେ କରୁଥିଲେ। ଏଠି ଲୋକ ଗୁଡା ମାନେ ଏମତିଆ ଯେ ଖାଇଦେବେ ପଇସା ଦେବେନି ତ ବାକି ମଗେଇବି ଏମିତି ବହୁତ ସାରା ମାନେ ମାନେ ତି ନଷ୍ଟ ହେଇଛି। ତ ସେଥିପାଇଁ ଆମର ଆଉ ଚାରିଟା ବେଳେ କରୁନା ଖାଲି ସକାଳେ କରୁ ପୁଅ ବି ଯାଏ ଟିକେ ସାହାଯ୍ୟ କରିଦବା ପାଇଁ।
ସକାଳେ ହଁ ହଁ ହଁ ଭଲ। ସକାଳୁଆ ସେଇ ହୁଏ ଗାଁ ଇଏ ବା ଲୋକମାନେ ସବୁ ଯୋଉ ବସିକି ବାକି ବୁକର ରଖିଥିବେ ମାନେ ଭାରି ଇଏ ମୋ ବାପାଙ୍କର ବି ସେ ଫାଷ୍ଟ ଫୁଡ ଦୋକାନ ଯେ ମୋ ବାପାଙ୍କର ବି ଫାଷ୍ଟଫୁଡ ଦୋକାନ ବାପା କିନ୍ତୁ ମାନେ କଣ କହିଲ ମୋ ବାପା ବାପାଙ୍କୁ କିନ୍ତୁ ପଇସା କେହି ଠକି ପାରିବେନି ମୋ ବାପା ପୁରା ମାନେ ଇଏ ଲୋକ।
ହଁ ହଁ ସେଇ ହଁ ଆପଣଙ୍କ ବାପା ଯେମିତି ଆମ ପୁଅ ସେମିତାଇ କିନ୍ତୁ ମୋ ବାପା ଏମିତିଆ ଯେ କାହାକୁ କିଛି କହିବେ
ହଁ ସେଇଥିପାଇଁ ନା ମୋ ବାପାଙ୍କ ଠାରୁ ଯଦି ଆ ଇଛି ସପୋଜ ଗୋଟେ ଆଜି କିଏ କଣ ନେଇଛି ବାକି ହେଲା। ମୋ ବାପା କେମିତି କଣ କରିକି ତାପ ପଇସା ଆଣିବେ ଯଦି ତଥାପି ବି ସେ ପଇସା ଦଉନି ତା ଯଦି କିଛି ଦୋକାନ ଅଛି କି କଣ ଅଛି ତା ଦୋ ତାରନାଗି ଜିନିଷ ନେଇ ପଳେଇ ଆସିଵୁ ବାକିଥିଲେ କାଟିଦବୁ।
ହ ବଢିଆ ବହୁତ ଚାଲାକ୍।
କାଲି ବା ଗୋଟେ ସେ ମୁଁ ଯୋଉ ବସ ରେ ଆସୁଛି ସେ ବସ ରେ ଜଣେ ଭାଇ ଆସନ୍ତି। ହୁଁ ଯୋଉ ମୁଁ ଜାଣିନି। ମୁଁ ତାଙ୍କୁ ଚିହ୍ନି ନି ସିଏ କିନ୍ତୁ ମୋ ବାପାଙ୍କୁ ଚିହ୍ନିଛନ୍ତି। ମତେ ଝିଅ ଝିଅ ଡାକନ୍ତି ହେଲା କାଲି ସେଠୁ କହିଲି ଆଉ ଝିଅ ଟିକେ ବାପାକୁ ଫୋନ କରିକି କହିବୁ ତ? ଏଗ ରୋଲ ଦିଟା ରଖିଥିବ ମୁଁ ନେଇକି ଯିବି। ସେଉଠୁ ଏଗ ରୋଲ ଦିଟା। ଗଲା ସିଏ ବସ୍ ରେ ଆସୁଛି, ତୁ ଏଗ୍ ରୋଲ୍ ଦିଟା ନେଲୁ, ଗୋଟେ ଲୋକ ଏଗ୍ ରୋଲ୍ କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରିବ। ମାନେ ଯାହା ବି ହେଲେ ଅଣ୍ଡା ଦିଟା ପଡିବ। ତା ଦିହରେ ତାକୁ କିମା ବନେଇକି ପ ତୋର ଯାର ହେଲେ କେତେ କେତେ କଷ୍ଟ ସାଙ୍ଗ ସାଙ୍ଗ ପଇସାଟା ଦବୁ ନା ଆଉ। ସିଏ ସେଇଠୁ ନେଇକି ପଳେଇଲା ପଇସା ଦବା ନାଁ ନାହିଁ, ମୁଁ ସେଇଠୁ ବାପାଙ୍କୁ ପଚାରିଲି କାଇଁ ସେ ପଇସା ଦେଲାନି, ଆଉ ନା ସେ ପଠେଇଦବ, ନ ପଠେଇଲେ ସେ ମେଡିସିନ୍ ଦୋକାନରେ କାମ କରୁଛି ଗୋଟେ ଜାଗାରେ, କହିଲେ ନ ପଠେଇଲେ ମୋ ଜେଜେଙ୍କ ଉଁ, ଉଁ, ଜେଜେଙ୍କର ମେଡିସିନ୍ ଆ ଆସେନା ମାସକୁ ମାସ ଦେଇ ସବବେଳେ, ଝିଅ ଯାଇକି ନେଇକି ପଳି ଆସିବ ଆଉ
ହଁ ବଢିଆ ଆଉ।
ଆଉ ରୋଲ୍ ଦିଟା ଆସିକି ହେଲାଣି ଶହେ ଷାଠିଏ ଟଙ୍କା ହେଲାଣି ଅଶୀ ଅଶୀ ଟଙ୍କା।
ଆଜିକା ସମୟରେ ତ ଟିକେ ଚାଲାକ ନହେଲେ ତ ପୁଣି ଆପଣ ଖାଇଯିବେ ପୁରା ଟୋଟାଲ, ଚାଲାକ ହବା ଦରକାର, ନା ମୁଁ ମୁଁ ଆଗରୁ ବି କାହାକୁ କିଛି କହୁନଥିଲି, ଏବ ଏ ମାନେ ଟିକେ କହି ଦେଲାଳୁ ଲୋ କୋଉଟା କହୁଚନ୍ତି ଏଇ କହୁଚି ମୋ ପ
ହଁ, ହଁ ସେ କୁହନ୍ତୁ ମୋ ଲୋ କ -ଯାହା କଲେ କହିବେ ଚୁପ୍ ରହିଲେ କହିବେ, ମୁହଁ କଲେ କହିବେ, ମୁହଁ ନ କଲେ କହିବେ, ସବୁ କଲେ କହିବେ, ଆମକୁ ଆମ ହିସାବରେ ରହିବାର ଅଛି ବାସ୍, ଆଜିକାଲି ଯୋଉ ଦୁନିଆରେ ଆମେ ଯଦି ନିଜେ ଷ୍ଟ୍ରଙ୍ଗ ନ ହବା ତାହେଲେ କୋଉଠି କିଛି କରିପାରିବା ନାହିିଁ। ଏଇଟା ପୁରା ସତ କଥା ହେଲା ମୁଁ କହୁ ଚି-ମାନେ ଏମିତି କେତେ କଣ ଠକେଇ ଠକି ନେଇଯିବେ, ମୋ ବାପା ସେମିତି ବୋଲି ଦୋକାନରୁ ଜମା କହିବନି ବାପାଙ୍କୁ କହିବ ତୋମେ କାଇଁକି ପ-ଖାଇଲ ପଇସା ଦବ, ସାଙ୍ଗ ସାଙ୍ଗ ଖାଇଲ ସାଙ୍ଗେ ସାଙ୍ଗ ପଇସା ଦବ ଲୋକ ଗୋଟେ ଖଟିକି ଇଏ କରିବା ପାଇଁ କେତେ ସମୟ ଲାଗୁଚି ତା ମଜୁରୀଟା ସିଏ ତ ପୁଣି ଉଠେଇବା ପାଇଁ କରୁଚୁ ନା ଦୋକାନଟା।
ପୁଣି ଏସବୁ କାମରେ ପୁଣି ଅଧିକ ପରିଶ୍ରମ।
ମାନେ ଏଇ ଯୋଉ ଚୁଲି ଏଇ ଯୋଉ ଖରା ଗରମରେ ଟିକେ ଭାବ ବିଲ ମାନେ ମୁଁ ମୁଁ ତ ବାପାଙ୍କ ଜମା ଦିନ ବେଳା ଟୋଟାଲ ଯାଅନି ନା ରାତିରେ ଯା ଯା ଯେମିତି ଆମର ବି ଚ-ବିରିୟାନୀ ପଛେ ନ କର। ବିରିୟାନୀ କରିବା ପାଇଁ ଯାଆନ୍ତି ତ ତ ଏକାଥର ଗାଧୁଆ ବେଳେ ପଳାନ୍ତି ଏଇ ଖରା ଗରମ ପାଇଁ ଚାରଟା ବେଳେ ଯାାଉ ଯାହା ଯେତିକି ହବ ଆମର ସେଇ ରୋଲ୍ ସେଇ ଚାଉମିନ୍ ଫାଉମିନ ଯେତିକି ବିକ୍ରି ହବ ଯେତିକି ହବ ହବ ବାସ୍ ବେଶୀ ଇଏ କରିବା ଦରକାର ନାହିଁ କିନ୍ତୁ ଖରା ବେଳେ ଯାଅନା ଆଗେ ଦେହଟା ପ ଜଗିବ ନା ଏମିତି ସବୁ ଖରା ଗରମରେ ବି କୁଆଡେ ଯିବ। କଣ କରିବ?
ହଁ ଆପ୍ ଆପଣଙ୍କର ଖରା ବେଳେ, ଆମର କେମିତି ବାପା ରାତିରେ ଉଠନ୍ତି ବେଳେ ବେଳେ ତିନତାରୁ ବେଳେ ବେଳେ ତ ଏମତି ଶୀତ ଦିନେ ବି ସେମତି ମାନେ ଶୀତ ଦିନେ ଉଠିବାକୁ ଆମ କେତେ କଷ୍ଟରେ ସେଇଥିରେ ଉଠିକି କରିଥୁବି।
ଆମର ଟିକେ ଆମ ସବୁଦିନ ଚଳିଯିବ ଏଇ ଖରା ଦିନ ଟା
ଖରା ଦିନେ ବହୁତ
ଅ ହଁ ଅଲଗା ଦିନ ସବୁଦିନରେ ଅ ମାନେ ଏବେ ଦି ତିନ ହେଲାଣି ଟିକେ ଖରା କମ ହେଇକି ଅଛି ବୋଲି ଆରାମସେ ଖାଇ ପିଇ ଦେଇକି ଗୋଟେ ଦିଟା ବେଳକୁ ବାହାରିକି ପଳଉଛନ୍ତି, ଗୋଟେ ଦିଟା ବେଳକୁ ବାହାରିକି ଗଲେ ଯାଇକି ତାଙ୍କର ଟିକେ ବିରିୟାନୀ ପକେଇଦେବେ ବିରିୟାନୀ ଯାହା ଯେତେ ହବ
ଆପଣ ଖାନ୍ତେ ନା ବିରିୟାନୀ ବି
ଉଁ ନା ମୁଁ ଛାଡି ଦେଇେଇଛି। ଆଇଁସ ଖାଉନି ଆଉ।
ସେଇ ଯୋଉ ମୁଁ ବି ଆଉ ଆାଇଁସ
ଯା ହଉ ଦି ତିନି ବର୍ଷ ହେଲାଣି ଆମ ଘରେ ଯାହା ହଉ ଛନ୍ତି ଯେ ମାନେ ମନା କରୁଛନ୍ତି। ଯୁଆଡେ ଅଫିସ ରେ ସେମିତି କଲା ବେଳକୁ ଭୋଜି ଆଉ ଖାଇ ଦିଅନ୍ତୁ ମ କଣ ହବ ମତେ ରୁଚୁନି ଆଉ ମତେ ଯମା ଇଛା ହଉନି କଣ ପାଇଁ ଖାଇବାକୁ ସବୁ।
ମତେ ଦେଖିକି ଆଉ ମ ମତେ ଦେଖିକି ଆମ ପୁଅ ବି ଆଉ ଖାଉନି କିନ୍ତୁ ଆମ ଘରେ ମୋ ବାପା ମା ସେ ତାଙ୍କର ମାନେ ଏମିତି ବେଳେ ବେଳେ କେମିତି କଣ ପଳେଇଆସେ ଖାଇ ଦିଅନ୍ତି ଆଉ।
ହଁ ହଁ ହଁ ହଁ ନା ଛୁଆ ନ ଖାଇଲେ ବି ତାଙ୍କୁ ବି କୋଉଠି ଇଚ୍ଛା ହବ। ଯେ ବେଳେ ବେଳେ ଏୟା କିନ୍ତୁ ସେମାନଙ୍କର ବୟସ ହେଲାଣି ମାଛ ଆଟଲିଷ୍ଟ ଟିକେ ଖାଇବା କଥା।
ହଁ ସେ ସେଇ କେବଳ ସେଇଟା ହଁ ଆଉ କିଛି ଖାଆନ୍ତିନି।
ହଁ ମାନେ ଯାହା ବି ହେଲେ ମାଛ ଟିକେ ଯାହା ବି ହେଲେ ଖାଇବା କଥା ତମ ବାପାଙ୍କ ତଥାପି କେତେ ବର୍ଷ ହବ?
ହୁଁ ଚଉବନ୍ ପଞ୍ଚାବନ ଛପନ ବୋଧେ ହବ ମୋ ବାପା ଟିକେ ମୋ ବୋଉଠାରୁ ବଡ। ମାନେ ବୋଧେ ବୋଧେ ଆଗରୁ ଆଗରୁ ଚାଲିଥିଲା ହଁ ଆଗରୁ ଚାଲିଥିଲା ନା ବାର ତେର ବର୍ ର୍ଷ ହେଲେ ବି ହେଇଯାଉଥିଲା ଆଉ ମୋ ବାପା ସେତେବେଳେ ଟିକେ ଛୋଟ ଦେଖାଉଥିଲେ ସେତବେଳେ ତ ଆଉ ଏ ସେମାନ‌୍ ଦେଖୁନଥିଲେ କେତେ କଣ ବର୍ଷ ଏମିତିରେ ହେଇଯାଇଛି ଆଉ।
ହଁ ନାଇଁ ଆମର ମୋ ବାପା ବହୁ ଛୋଟ ଅଳ୍ପ ବୟସରୁ ବାହାଇଥିଲା ଅଳ୍ପ ବୟସରେ ମାନେ କଣ କହିଲ ତଥାପି ସେଇ ଛବିଶ ସତେଇଶ ରେ ବାହା ଯାଇଥିଲେ ବାହା ଯାଇଥିଲେ ମୋ ବାପା ବାପାଙ୍କୁୁ ମୁଁ ବଡ ହଁ ତମର ଡେଟଫ ହଁ ଛବିଶ ସତେଇଶ ବର୍ଷ ବାହା ହେଇଥିଲେ ମୋ ବାପା ବାହାହେଇଥିଲେ ଯେତେବେଳେ ହଁ ମାନେ ସ୍ ଠିକ ବୟସ ଯେ କିନ୍ତୁ ମାନେ ମତେ ଲାଗେ ପୁଅ ପିଲା ମାନେ ବାହା ହେବା କଥା ଥା ଆଟଲିଷ୍ଟ୍ ଅ ଗୋଟେ ତିରିଶିରେ ମତେ ଲାଗେ ନା ନିଜକୁ ଯଦି ଗୋଟେ ମାଚ୍ୟୋର୍ ମାଇନ୍ଡ ହେଇଯାଇଥିବ ତାପରେ ମାନେ ତିରିଶି ପରେ ତିରିଶି ପୂର୍ବରୁ ମତେ ଲାଗେ ନା ଗୋଟେ ସଠିକ ବୟସ ପୁଅ
ଆଜିକାଲି ତ ସବୁ ତିରିଶି ପରେ ହିଁ ବାହାହଉଛନ୍ତି।
ବାହଉ ଚନ୍ତି ଆଗରୁ ନଥିଲା ଏବେ ତ ସବୁ ଏବେ ତ ଆଉ ଝିଅ ମିଳୁନି ପଇଁତିରିଶି ଚାଳିଶି ହେଇଯାଉଛି ପିିଲା ପୁଅକୁ ଆଉ।
ମୋର କାଲି ଗୋଟେ ମାମୁଁ ଗରିବା ତାଙ୍କୁ ଏଧେ ଚାଳିଶି ପାଖ ହଉଗେଲେ ପଇଁତିରିଶ ଛତିଶି ବଧେ ହେଲାଣି ସେ ଏବେ ସେଇଥିରେ ଚାଲିବା ଆଉ।
ଭାଇ ବା ହେବେ ସିଏ କଣ କହିଲ ଆଗରୁ ତାଙ୍କର ବୋହୁତ୍ ପ୍ରସ୍ତାବ ଆସିଥିଲା, ବ୍ରାହ୍ମଣ ଘର ଆଜିକାଲି ଜାଣିଥିବ ଯୋଉ ଭଳି ଝିଅ ମାନେ କଷ୍ଟ ହେଲା। ତାଙ୍କର ଆଗରୁ ବୋହୁତ ପ୍ରସ୍ତାବ ଆସୁଥିଲା, ମୋସୀ ଭାଇଙ୍କର ଆସୁଥିଲା ସିଏ ତାଙ୍କ କଣ ଗୋରୀ ଝିଅ ଗୋଟେ ଦରକାର ଥିଲା, ଗୋର ଝିଅ ହେଇଥିଲେ ବାହା ହେଇଥା ଥାନ୍ତେ ନହେଲେ ବାହା ହେବେନି, ହଁ। ସେଠୁ ବାଛୁଥିଲେ ସିଏ। ଦେଖ ତମେ ଯଦି ଗୋଟେ ଗୁରି ଝିଅ ଭଲ ଝିଅ ବାଛିବ, ଗୋଟେ ସ୍ଵ ଆଜିକାଲି ତ ହେଇଗଲାଣି ଭାଇ ଯଦି ଗୋଟେ ସୁନ୍ଦର ଝିଅ ସିଏ ବି ଦେଖିବ ଗୋଟେ ପୁଅ ବି ସେ ମାନେ କିଛି ଗୋଟେ ଭଲ